ହ୍ୟାଲୋ
ହୁଁ।
ହ୍ୟାଲୋ
ହଁ
କଣ କରୁଛ?
ଭାବୁଛି କଣ କରଛ?
ମୁ ବସିଛି।
ମୁଁ ଶୁଣିଲି ତୋ ଭାଇଙ୍କ ବାହାଘର ଠିକ ହେଇଛି।
ହଁ।
ହଁ କେମିତି କଣ କେମିତି ହେଲା କାଇଁ କହୁନଥିଲୁ ତ କଲ କରୁଥିଲୁ କାଇଁ କହୁନଥିଲୁ?
କହୁନଥିଲୀ ଅଉ ହଠାତ୍ ଠିକ ହେଇଗଲା ଆଉ।
ଆଉ ଏବେ ସବୁ ଘରେ ସବୁ ଖୁସି ଥିବେ?
ହଁ ଘରେ ସମସ୍ତେ ବହୁତ ଖୁସି।
ଆଉ ଝିଅ ଟା କେମିତି?
ଝିଅ ଟା ଭଲ ଶାନ୍ତ ସମସ୍ତଙ୍କୁ ସମ୍ମାନ କରେ।
ହଉ ଭାଇଙ୍କ ସହ କଥା ହେଲା ହେଲେଣିି ନା ହେଇନାହାହ୍ନି।
ହଁ କଥା ହେଲେ ପ୍ରଥମେ ଟିକେ ଲାଜ କରୁଥିଲେ ଏବେ କଥା ହେଲେଣି ଆଉ।
ପ୍ରାଥମେ ପ୍ରାଥମେ ଫାଷ୍ଟ ଟିକେ ଲଜ କରିବା ଅଉ।
ହଁ
ବାହାଘର ପା ଆସନ୍ତା ମାସରେ।
ଆଉ ଘରେ ସବୁ ଏବେ ଏବେଠାରୁ ମାନେ ପ୍ରସ୍ତୁତି ପୁରା ଚାଲିବ।
ହଁ ଡ୍ରେସ କାର୍ଡ ସଜାସଜି ସବୁ ଚାଲିଛି ଆଉ।
ଅଉ ଝିଅ ଘର ଲୋକ କେମିତି।
ବହୁତ ଭଲ ସରଳ ନିରିହ।
ଆଉ ଭାଇ ବାହାଘରେ ଖୁସି ଅଛନ୍ ତ?
ହଁ ଏ ବହୁତ
ତମେମାନେ?
ଆଉ ଭାଉଯ ଘରକୁ ଆସିଲେ ଘର ପରିବର୍ତନ ହବ ଆଉ
ହଁ ନୂଆ ସମ୍ପର୍କ ନୂଆ ଖୁସି ଆଣିବ ଆଉ।
ପୁରା ବାହାଘର ପୁରା ନାଚିକି ଉଡେଇ ଦବୁ ଆଉ?
ହଁ ନାଚିବି ତମକୁ ବି ଡାକିବି ସାଙ୍ଗ ହେକି ନାଚିବା।
ହଁ
ଭାଇକ ପସନ୍ଦ ରେ ହେଲା?
ହଁ ଦି ଜଣଙ୍କୁ ପସନ୍ଦ।
ଦରକାର
ବା
ହଁ।
ହଁ ସମସ୍ତେ ବ୍ୟସ୍ତ।
ହଁ ସେ ତ ଦିଗୁଣ
ଭାଇ ଟେନସନ ନଉଥିବେ ଏବେ ଆଉ
ହଁ ସେଠି ଟେନସନ ଆଉ
କାହିଁ ବାହାଘର ସବୁ ଦାୟିତଵ ଗୋଟେ କୁହ ସବୁ ଦାୟିତଵ ନଉଥିବେ ଏକା
ହଁ। ଫଟୋ ପଠେଇବି ଦେଖିବୁ
ଆଉ ତୁ ସପିଂ କଲୁ ନା ନା କରିନୁ?
ହଁ ଅଧା ଅଧି ହେଲାଣି ଆଉ ଅଧା ଦିଅ ବାକି ଅଛି।
ଆଉ ତମର ମେହେନ୍ଦୀ ହବ? ହବ ନା ମାନ ମେହେନ୍ତି ହଳଦି ହଁ। ହାଲୋ। ହଁ।